ହ୍ୟାଲୋ
ବଙ୍ଗଲୁରୁ
ହଁ।
କଣ କରୁଥିଲୁ?
ଏଇ ଖେଳ ଚାଲିଚି ବା।
ଛୋଟିଆ ହେଲ୍ପ ଟେ କରିବୁ?
କଣ
ଗୋଟେ ଫିଟିକିରି ଦରକାର।
ି କ୍ର୍ରୀ କଣ ଝାଡ଼ା ହଉନି
ହଁ ସେଇଟା ଝାଡ଼ା ବନ୍ଦ ହୁଏ ପା ସେଟା ଖାଇଲେ
ଉଁ ହୁଁ।
ସେଟା କୋଉଠି ମିଳିବ କହିଲୁ?
ଫିଟିକରି ଇ ଦୋକାନରେ ମିଳିବ।
ଦୋକାନ ମାନେ କାହା ଦୋକାନ? କାହା ଦୋକାନ? ହ
କାହା ଦୋକାନ ମାନେ? ଯାହା ଦୋକାନ ଯିବ ଆମର ଏଇ ଗ୍ରୋସୋ ରି ଷ୍ଟୋରେ ମିଳିବ।
ଗ୍ରୋସରି ଷ୍ଟୋରରେ ମିଳିିବ ମ ତେ କାଇଁ ଲାଗୁନି ହାଟ୍ ଗ୍ରୋସେରି ଷ୍ଟୋର୍ରେ ଗ୍ରୋସୋରୀ ଷ୍ଟୋର୍ରେ ମିଳିବନି। ଉହୁଁ, ହଁ ହଁ ଗ୍ରୋସସ୍
ହୁ ରହିଥା ରହିଥାଅ ମମି ପସଲା। ଘରେ ଯାଥା ହୁଁ। ହୁଁ।
ତମ ଘର କାମ ସଇଲାଣି?
ଡେର ରେ ହଉଛି ସିଏ ଭାଇ ଲି ଟ୍ରାଲୀ ବିଶ୍ୱାସ କରିବନି ସିଏ। କାଲି ଆଇିଲେ ରାତି ଦିନ ତିନିଟା ବେଳେ ଦିନ ତିନିଟା ରାତି ଦଶ ଟା କାମ କଲେ ଦଶଟାରୁ ଏଗାରଟା ଖାଇବାକୁ ଗଲେ ଏଗାରଟା ରାତି ଦିଇଟା ତିନିଟା ଯାଏଁ କାମ କଲେ ଫେର। ମାନେ ଆମ ଘରେ ରାତିରେ ଶୋଇଲେ ସବୁ କଲେ।
ମାନେ କାମିକିଆ ଲୋକ ଆଉ।
ହୁଁ।
ନାହିଁ। ହୁଁ ହୁଁ ଭଲ ଲୋକ ହେଇଥିବେ କାମ ଦାମ ଶିଖୁ
ଖୋର୍ଦ୍ଧା ଲୋକ ଆମ ଗାଁ ଲୋକ ଚିହ୍ନା ଲୋକ ତ ପୁରା ଯୋସ ମାନେ କହୁ ସାତ ଆଠ ଦ ସାତ ଆଠ ଘଣ୍ଟା କାମ କରିଦେଲେ ଗୋଟେ ଦିନରେ। ଖୋର୍ଦ୍ଧା ଖୋର୍ଦ୍ଧା ଲୋକ ପାଇକ ଲୋକ ଆମେ କିଛି କହିବ ମାନେ ସିଧା ଟାଁଏ ଟାଁଏ।
ତମର କଣ ସେପଟେ କଣ ମଇଁଷୀ ବୋବେଇ ଲେଇଁ?
ଉଁ,
ତମର କଣ ସେପଟେ ମଇଁଷି ବୋ
ମଇଁଷି ନୁହେଁ ସେଟା ଗାଈ।
ମୁଁ ଗାଈ
ମହିଁଆ ଗାଇ ମହିଁଷିଆ ଗାଈ ସେ। ଆଁ
କ୍ଷୀରଙ୍ଗ ଗାଈ ବୋଧେ ସେ ହେଇଥିବ।
ହଁ କ୍ଷୀର ସାର୍ କ୍ଷୀର ସାର୍ ତ କେତେ ଦିନ ହେଣା ଆସୁ ନାହାଁନ୍ତି।
ତାଙ୍କ ଦିଅ ହାତ ସବୁ ଭଲ ଭଲ ଅଛି।
ଉଁ
କିରା ତମ ଦିଅ ବା ଭଲ ଭଲ ଅଛି।
ଚାଙ୍ଗା ଆଉ ତମର ବିଇଡି ପାଇଁ କଣ ହେଲା କୋଉଥିରେ?
ବି ଇ ଡି ଅକଳିଆ ହେଇଚି ବା। ଖାଲି ପ୍ରାଇଭେଟ ର ଆସଛି ଗର୍ଣ୍ଣେଣ୍ଟ ର କିଛି ଅ ଅଫର ଆସୁନି ତ ହଇରାଣ ହଉଛି ଆଉ।
ଆଉ ମୋତେ ଟିକିଏ ରେଜିଷ୍ଟ୍ରେସନ୍ ଲିଙ୍କଟା ପଠାଇବୁ ମୋ ସାଙ୍ଗଟା ଗୋଟେ ନୂଆ ପ୍ରୋଜେକ୍ଟରେ ଜଏନ୍ ହେବ ମ୍ୟାଡ଼ାମ କହିଥିଲେି ରେଜିଷ୍ଟ୍ରେସନ୍ ଲିଙ୍କଟା ପଠାଅ କରିଦେବା ସନ୍ଧ୍ୟାବେଳକୁ। ଗୁଗୁଲ ଆକାଉଣ୍ଟ ଗୋଟେ ଖୋଲିବି କାମ ଅଛି।
କୋଉଛି ସାଙ୍ଗ ରେଜିଷ୍ଟର କରିଥିଲେ ଭଲ ହେଇଥାନ୍ତା। ତମେନ ନିଜକୁ ଖୋଲିବ ସାଙ୍ଗ ପାଇଁ ଏତେ କରୁଛ।
ସାଙ୍ଗ ମତେ କିନ୍ତୁ ଟଙ୍କା ଟା ମାଗୁନି ତମୋ ସାଙ୍ଗ ଦେଖ ଏମିତିଆ ସାଙ୍ଗ ହୁ ମୋ ସାଙ୍ଗ ଦେଖ ମୋ ପ୍ରଫିଟ
ତୋ ସାଙ୍ଗ କିଛି ଜାଣି ନାହାନ୍ତି ନା। ସେଇ ଜାଗା ଟିକେ ବେଶୀ ପ୍ରପ୍ କରିଦଉଛନ୍ତି ମୋ ସାଙ୍ଗକୁ ମୁଁ କିଛି ଲୁଚାଏନି। ସେଇ ସକାଶେ ମୋ ସାଙ୍ଗ ମତେ
ଦଉଛି ଭଲ କି ପ୍ରଫିଟ ଦଉଛି ଆଉ ଯୋଉଭଳିଆ ତିନିଶହ ଟଙ୍କିଆ ସିମ୍ ସେ ତମକୁ ଚରିସ ଟା ମାଗୁଛି। କଣ କରିବା ସାଙ୍ଗ ପାଇଛୁ ଆଉ।
ମୁଁ ଭାବୁଛି ଗୋଟେ ବିଜନେସ ଷ୍ଟାର୍ଟ କରିବି ନୂଆ ବିଜନେସ ମୂର୍ଖାମିମର୍ଖା ମୂର୍ଖାମୀ ମୁଁ
ମୂର୍ଖାମୀ କୁହାଯାଏ। ଯୋଉଠି ବାହାରେ କମ୍ ରେ ସିମ୍ ମିଳୁଛି ତମେ ସେ
ଆରେୟାର ତ ଶୁଣ ମୁଁ ଯାହା କରୁଛି ତାକୁ ବୁଝାଇି ମୁଁ ଆକଚୁଆଲି ମୋର କିଛି ଇରାଦା ନଥିଲା କି ଭାଇ ମୁଁ ଏମିତି କରିବି ସେମତି କରିବି କି ମତେ ମାଗିବ ବିନା କିଛି କରିକି କାରଣ ମାନେ ତାର ହକ୍ ବି ରହୁନି କିଛି ଟଙ୍କା ଟେ ଆ ଭିତରେ ହ୍ୟାଲୋ ତୁ ନିଜେ ବି ଦେଖେ ମାନେ ମୁଁ ଏତେ ସବୁ ଏଫର୍ଟ ଦଉଛେ ତାର ହକ୍ ରହୁଛି କି ଟଙ୍କା ଟା ତଥାପପି ଚାରିଶହ ଟଙ୍କା ଟା ଏଥିପାଇଁ ଯେ
ଏଇ ଏଇ ଦି ଜଣ ଏଇ ଦି ଜଣ କଥା କହୁଛି ଭାଇ କେତେ କେତେ କାମୁକ ଲୋକ ଇଏ।
ମାନେ ବାହାରେ ସିଏ ଏତେ ଟଙ୍କା ଏଥିପାଇଁ ଚାର୍ଜେସ କରୁଛି କାରଣ ସିମ୍ ଟା ତାର ବି।
ସିମ୍ ତାର ବୋଲି କଣ ତୁ ସିମ୍ ର ଦାମ ର ଅଧିକ ଦାମଠୁ ଏତେ ଚାର୍ଜ କରିବ।
କଥା କହ ସେମିତିରେ ବି ଆମେ ଏବେ ନୂଆ ସିମ୍ କିନିଥାନ୍ତେ ତିନିଶ ଅଷଠି ଟଙ୍କା ଦେଇକି ତାପରେ ସିମ୍ ତାପରେ ତୁ ଓଲାଟା କିରେ ମୁଁ କଥା କହୁଛ ତିରିଶ ଟଙ୍କା ଦେଇକି ଆମେ ନୂଆ ସିମ୍ କିଣିଥାନ୍ତେ ଏ ଯୋଉ ତିରିଶ ତିନିଶହ ଷାଠିଏ ଟଙ୍କା ଦେଇକି
ହୁଁ।
ନୂଆ ସିମ୍ କିଣି ଥାନ୍ତେ। ତାପରେ ସେଇ ସେତିକି ବାଟ ଏଇକିନା ଆମେ ଗାଡିରେ ଯାଇଥାନ୍ତେ କି ନାଇଁ। ଚାଲି ଚାଲି ଯାଇଥାନ୍ତେ କି ତା ଖର୍ଚ୍ଚ ତାହା ଖର୍ଚ୍ଚ। ତାପରେ ଆମେ ଯୋଉ ସିମ୍ ଟା ଧର ପକେଇବା ଆଉ ଗୋଟେ ସିମ୍ ଆଉ ଗୋଟେ ସିମ୍ ଆଉ ଗୋଟେ ସିମ୍ ଯୋ ସେୟା ତା ଖର୍ଚ୍ଚ। ଯୋ ଖର୍ଚ୍ଚ ମାନେ କଣ ଆଉ ଗୋଟେ ସିମ୍ କାଢ଼ିକି ତା ଜାଗାରେ ଏଇଟା ପକେଇବ ସେ ସିମ୍ ଟା ରହିବ ସେଥିରୁ ଯାହା ଫୋନ୍ ଫନ୍ ଆସିବ ସେଇଟା ବି ଉଠେଇବନି ହେଲା ଏତେ ଏତେ ଦୁନିଆ ପାଲା ଅପେକ୍ଷା ସେଇ ସେମ୍ ପଇସା ଖାଲି ପଚାଶ ଷାଠିଏ ଟଙ୍କା ଖାଲି ଲସ୍ ହଉଛି। କଥା। ପଚାଶ କେତେ ଟଙ୍କା ଲସହଉଛି। ନୂଆ ସିମ୍ କିଣିଥିଲ ଯାହା ହେଇଥାନ୍ତା ୟା ସହିତ ଇଏ ହେଲା ବି ସେଇ ସେମି ହୁଁ। ପଚାଶ ଷାଠିଏ ଟଙ୍କା ଲସ୍। ତ ମୋ ହିସାବରେ ଏତେଟା ବି ନାହିଁ ପଚାଶ ଷାଠିଏ ଟଙ୍କା ସେମିତି କଣ ଆମେ ଖର୍ଚ୍ଚ କରିଦଉନେ। ଏକ୍ସଟ୍ରା ଯିବ ଏଇତ ସେମିତିରେ ବି ପୁରା ପଇସା ବି ମୁଁ ତତେ ମାଗୁନି କି ମୁଁ ବି ପୁରା ପଇସା ଦଉନି। ଟିପ୍ ଟି କରିଦବା ଯାହା ହଉଛି ତାକୁ ଦେଇଦବା। ସେ କାଇଁ ବେକାର ଟାରେ ସିମ୍ ଟା ଯେହେତୁ ଦେଇଛୁ ତାପରେ ସିଏ ବି କହୁଥିଲା କି ସିଏ କରିବ ବୋଲି ଏଇ ଯୋଉ ଜିନିଷ ଗୁଡା। ହୋମୱାର୍କ ହୋମୱାର୍କ ବା ଯାହା ସବୁ ଟାସ୍କ ହେଲା ଆମର ସେ ସବୁ ନିଜେ କରିବ ବୋଲି କହୁଥିଲା ତା ଜାଗାରେ ଆମେ କଲ ତ ସେ ନ ବୁଝିକି ତ ତାକୁ ଦେଇ ଦେଲେ ସଇିଲା ଆଉ କଣ। ନାଇଁ ତୋ ମତରେ କଣ ଦେଇଦବା ନା ଦେବାନି। ନଦେଲେ ବି ଅସୁବିଧା ନଦେଲେ ବି ଅସୁବିଧା ନା କାରଣ ଆମର କେତେ ପୁରା ସରିଲାଣି ତାର ଏ ପର୍ଯ୍ୟନ୍ତ ସରିନି ତ ଆମର ଇଏ ଜିନିଷ ଟାକୁ ସିଏ ଦେଖେଇକି ସେଇଠୁ କମେଇଦବ ନା
ହଁ ହଉ ସେମିତି କହିଲେ ଅଧିକ ପ୍ରଫିଟ ସେମତି କହିଲେ ଅଧିକ ପ୍ରଫିଟ ତ ଆମର ହଉଛି ଦେଇଦବ ଆଉ
କିଛି ସିଏ ଧର ବି ଚାରିଶହ ଟଙ୍କା ନେଲା ତଥାପି କଣ ଆମର ଚାରିଶହ ଟଙ୍କା ଏମିତି କିଣିକି ଆମର କେତେ ପଇସା କୁଆଡେ ଯାଉଛି ତାକୁ ଯଦି ଚାରିହ ଟଙ୍କା ଦେଇଦବା ନିଜ ପିଲାଟା ନଉ
ହ କହିଲୁଣି ଆଉ ତମ କଥା କାଟି ହବ
ଆଚ୍ଛା ତମ ପାଖରେ ଆ ହବ କେତେ ହବ ଏଇ ନ ଏବେ ହବ ଏବେ ତ ନ ବୋଧ ତେ ସେପଟ ସବୁ ସାରି ଦେଇକି ପୁଣି ଆଇଛ
ହୁଁ ପଳେଇ ଆସଛି
ତମର ପୁଣି କେବେ ହବ ସେଇ ସେ ସୁବିଧା ଟା ଦେଖିବାକୁ ପଡିବ
ହୁଁ,
ତମର ହବ କେବେ
ଟାଇମ୍ ଲାଗିବ ଟିକେ
ମୁଁ ଭାବୁଛି ମୋ ପାଖରେ ଏବେ ତ ଷ୍ଟକ୍ ଅଛି ଏବେ ନଦେଲେ ପଛରେ ପୁଣି ମୁଁ ନ ଦେଇେଇ ପାରିଲେ ଅସୁବିଧା ତ ମୁଁ ଭାବୁଛି ଆଜି ତାକୁ କ୍ୟାସ୍ ଅଛି କ୍ୟାସ୍ ଦେଇଦେବି
କେତେ
ଆଜି ମଧ୍ୟ ଲାଗୁଛି ସନ୍ଧ୍ୟା ବେଳେ ତ ଭୋକ ଫୋକ କଲେ ତା ସହିତ ପଳେଇ କଣ ଖାଇ ଦେଇେଇ ଆସିବି ଜଳଖିଆ ଭାଇ ମୁଁ ଦି ଦିନ ହେଲାଣି କିଛି ଖାଇନବାର ଦୁର୍ବଳିଆ ହେଇଗଲିଣି ହେଲା ହେଲା ହଁ ଠିକ ଅଛି ମିଶିକି ନହେଲେ ତିନି ଜଣ ପଳେଇଆ ମିଶିକି ତିନି ଜଣ ପଳେଇ ତା ପଇସା ଟା ଏଷ୍ଟ୍ରା ତାର ଏଷ୍ଟ୍ରା ଯାହା ନେବା କଥା ତାକୁ ଦୁଇଶହ ଟଙ୍କ ଏ ତ ଦେଲା ପରେ ଯାହା ଖାଇବା କଥା ଖାଇବା
ନା ତା ପଇସା ମୁଁ ମୋ ପାଖରେ ନା ତା ପାଇଁ ପଇସା ହବନ ଦୁଇଶହ ଟଙ୍କା କି ଦେଢ଼ଶହ ଟଙ୍କା ଯାହା ଵି ହେଉ ମୁଁ ଦେବି
ହବ ଏବେ ତା ପାଖରେ ହଁ ତ ତୁ ନ
ମୋର ଯାହା ହବ ପେମେଣ୍ଟ ଆସୁ ମୋର ଭାଇ ତିନି ହଜାର ଯା ସିଆଡେ ଗଲାଣି ମୋ ମୁଣ୍ଡ ଟେନ୍ସନ ନଥିଲେ ଫେରିବ କିି ନାଇଁ ଆସିଲା ମ ଭ କେତେ କ କରିବାକୁ ପଡିବ ମାନେ ଦିସପ୍ତାହରୋମ ଫେ କରିବାକୁ ପଡିବି ସ୍କୁଲ ଖୋଲିଲାଣି ମୋ ମୁଣ୍ଡ ମିଳିଛି ତମେ ଆଉ ପୁଣି ପଇସା ପତ୍ର ହାତରେ ନା କିଛି ନାହିଁ ତ ମୋର ସେ ପଇସାଟା ସେଇଥି ପାଇଁ ରିକଭର ହେଇଯାଉ ଆଉ ମୋର ଯେଉଁ ଆସିବାର ଅଛି ନା ନେକ୍ସଟ ପେମେଣ୍ଟ ମୋର ପ୍ରୋଜେକ୍ଟ ସାର ପ୍ରୋଜେକ୍ଟ ସାର କହିଥିଲା ପଠେଇଦେବେ ସେ ଆସୁ ତା ପରେ ଆରାମ ସେ ଦେଢ଼ଶହ ଦୁଇଶହ ସିକ୍ରେଟ ହବ ଦିଆହବ। ଏବେ ଟିକେ ଫାଇନାନସିଆଲି କଣ୍ଡିସନ ଖରାପ ଅଛି ୱେଟ କର କେରେଇ ଦେବି ସପ୍ତାହେ ଭିତର କଥା ସପ୍ତାହେ ଏଇ ମାସ ଏଣ୍ଡ ସୁଦ୍ଧା ମତେ ତିନିଦି ରାଜି। କିଉଁ?
ହଁ ଯେ ମୁଁ କହୁଚି ମୋ ଭାଗ ଟା ଏବେ ମୋ ପାଖେରେ ଅଛି କୋଉ ମୁହୂର୍ତ୍ତରେ ମୁଁ ଜାଣିଥିବ ତ
କେତେ ଟଙ୍କା ଅଛି ତମ ପାଖରେ ଏଇନା।
ମୁଁ ଆଁ। କେମ ଏବେ ଯେତିକି ଅଛି କ ମୁଁ ପୁରା ଦେବି ମୁଁ ମୋ ଭାଗ ଟା ଦେଇଦେବି ନା ମୁଁ ଯେତିକି ଦବା କଥ ଥା ମୁଁ ସେତିକି ଦେଇଦେବି ବାକି ତୋ ଭାଗ ଟା ତୁ ତୋର ପଛରେ କେମିତି କଣ ସୁବିଧା ଅସୁବିଧା ତାକୁ ଦେଖି ଦେଇଦବୁ ଆଉ କଣ।
ତାକୁ ଦେଇ ଦିଅ ଅଢେଇଶ ଟଙ୍କା ଖଣ୍ଡେ ଦେଇ ଦେଇ ଥାଅ। ନହେଲେ ପଚାଶ ଟଙ୍କା ତାକୁ ଖୁଆ ଖାଇବା ପିଇବା କରିଦବା କି।
କୁଏ ପଇସା ଟା ଚେ ହିସାବ କରିନି ବୁଝୁନୁ କଥାଟା ତୁ।
ମାନେ ତାକୁ ଖୁଆଇବା ପଇସା ଟା ବି ଆମ ହାତରୁ ଦବା।
ତୁରୁ ମୁଁ ଦିଏ ଆରେ ସି ବି ଦିଏ ନା କାରଣ ମୋର ଯୋ ତବେଳେ ପାଖେରେ ପେମେଣ୍ଟ ନଥିଲା ତ ଖୁଆଇବା ପଇସା ଟା ସିଏ ଦିଏ ତ ତୁ ବ୍ୟସ୍ତ ହନା ମୁଁ ଦେଇଦବି ଖାଇବା ପଇସା ମୁଁ ତାକୁ ଦେଇଦି ମୁଁ। ଦେଇି ଦେବି ତୁ ତୋତେ ମାଗୁନି। କିନ୍ତୁ ଏଇ ଯୋଉ ପଇସା ଟା ମାଗିବା ଯୋଉ ଅଧା ଅଧା ଯୋଉ ଚାରିଶହ ଟଙ୍କା ଏତେ ପଇସା ମୁଁ ଦେଇ ପାରିବିନି ଭାଇ।
ମୁଁ ଗୋଟେ କାମ କରୁଛି ମୁଁ ଆଛା ହଉ ମୁଁ ଭାବୁଛି ମୁଁ ତାକୁ ଦୁଇଶ ଟଙ୍କା ଦଉଛି ଆଉ ଦୁଇଶ ଟଙ୍କା ଦେଇ ଦେ। ହେଇଯିବ କଣ କହୁଛୁ ମୁଁ ତାକୁ ଦୁଇଶ ମୁଁ କହୁଛି ମୁଁ ଏବେ ମୋ ପାଖେ ରେ ଅଛ ଅଛି ଜଉ ଦୁଇଶ ଟଙ୍କା ମୁ ତା ପାଖକୁ ଦୁ ତାକୁ ଦୁଇଶ ଟଙ୍କା ଦେଇ ଦଉଚି। କ୍ୟାସ ମୋ ପାଖରେ ଦୁଇଶ ଟଙ୍କା ଅଛି। ନୋଟ ଟା ଆଉ ଦୁଇଶ ଟଙ୍କା ତୁ ତାକୁ ଦେଇଦବୁ ପଅ ଛାଜ।
ହଁ।
ନଦା ବାଇ ତୁ ନଦେଲେ ମୁଁ ଫସିବି ସେ ମତେ ହି ମାଗୁଥିବେ।
ଜାଣିଚି ମୁ ଦେଇଦେବି ସପ୍ତାହେ ଭିତରେ ମାନେ ମାସ ଏଣ୍ଡ ଜୁଲାଇ ତାରିଖ ଯାଏେ ୱେଟ କର ଟାଇମ ଲାଇନ୍ ହେଉଛି ମୋର ଜୁଲାଇ ଏକ ତାରିଖ ଟାଇମ ଲାଇନ୍।
ଆଚ୍ଛା ତାହଲେ ମୁ ତ ଆଜି ତାହେଲେ ଖାଇବାକୁ ଯିବା।
ହଁ ଚୁଟିିକଟରେ ଅଛି ତ ସେଇ ଟାଇମରେ ପଳେଇଆ।
ଚୁଟି ଗୋଟେ କାଟି ପାରୁନୁ ତିନି ଦିନ ହେଲାଣିଁ ମତେ କହଲି ଚୁଟି କାଟିବୁ ଚୁଟି କାଟିବ ଗୋଟେ ଚୁଟି କାଟି ପାରୁନୁ।
ହୁଁ କାଟି ପାରୁନି ସମୟ ହଉନି ଆଉ।
ସମୟ କ ହଉନି କଣ କରୁଛୁ କି ଏ ସମୟ ଯାଏ।
କାମ ଦାମ ଚାଲିଛି। ଚି
ଗୋଟେ କାମ କରିବୁ ଯେତେବେଳେ ଚୁଟି କାଟ ଆଉ ଯିବୁନୁ ସେତେବେଳେ ଗୋଟେ ଇୟର ଫୋନ ନେଇକି ଯାଇଥିବୁ।
ହ ଜାଣିଚି।
ହୁଁ ହୁଁ
ହଁ ମୋର ତ କାମ ସ ଯିବ ଆ ତମେ ତମର କଲ୍ କରିବ ତମେ ତୁମର କ କଥା ହେବ ଆ ଯୋଉ ସେ ବିଷୟରେ କାମ ଥିଲା। ଆମର ପ୍ରୋଜେକ୍ଟ ବିଷୟରେ ଅଲଗା ଅଲଗା ଆମର ଏ ଯଉ ସାର୍ ପଠେଇ ନଥିଲେ କି ଆମର ଏଇ ଯୋଉ ଟଙ୍କପାଣି ରୋଡ ବ୍ରିଜ କନଷ୍ଟ୍ରକ୍ସନ କାମ ସେଠୀ ମୁଁ ତ କଥା ହେଇପାରିବିନି ବେଶୀ ଜୋରରେ ତମେ ତମର କଥା ହବ ଆଉ।
ବିଲ
ହୁଁ